ହଁ ମ୍ୟାମ କଣ କରୁଚନ୍ତି?
କିଛି ନାଇଁ କାମ ସରିଲା ତ ବସିଛି। ହଁ କୁହ କଲ କର
ଆ ସବୁ ଖାଇସାରିଲଣି?
ହଁ ସକାଳୁ ଜଳଖିଆ ହେଇଗଲା ଏବେ ହେଇନି ରନ୍ଧା ହଉଛି ଭାତ୍।
ଆଚ୍ଛା ଭାତ କଣ ଅଲକା ଖାଉଛ ତମେ?
ଆଜ୍ଞା?
ଅଲଗା ରୋଷେଇ କରୁଛ ନା କଣ?
ନାଇଁ ନାଇଁ ଅଲଗା ନାଇଁ ବା ପୁରା ହୋଲ ଫ୍ୟାମିଲି ଗୋଟେ ଆଗା।
ନା ନା ଆମ ଗାଁ ମାନଙ୍କରେ କଣ ଯେ ଫାଷ୍ଟ ସେ ସକାଳ ଟାଇମ ବି ଭାତ ଖାଉଚନ୍ତି। ଜଳଖିଆ ଖାଉନାହାନ୍ତିି।
ଓହୋ। ହଁ ଆମର ସକାଳେ ଜଳଖିଆ ହବ। ତାପରେ ଖରାବେେଳେ ଭାତ ରନ୍ଧା ହବ। ଆଉଥରେ ପୁଣି ରାତିରେ ରୁଟି ବା ଭାତ ଯାହାକୁ ଯୋଉଟା ଇଚ୍ଛା ସେ ଖଇବେ।
ହୁଁ। ତ ଚାଲୁନ୍ତୁ ଆମେ ଆମ ଟପିକ୍ ଉପରେ କଥା ହେବା। ଆମ ଟପିକ୍ ଥିଲା କିଛି ଆ ରୋଷେଇ ଉପରେ। ତ ରୋଷେଇରେ କଣ କଣ ବନେଇଆସେ? ଲଛା ପରଟା ବନେଇ ଆସେ ତମକୁ?
ହଁ ସେଇଟା ମୁଁ ବର୍ତ୍ତମାନ କରିନି। ଆସେ କିନ୍ତୁ କରିନି।
ଆଚ୍ଛା। ଲଛାପରଟା କେମିତି ବନାଅ?
ସେଇଟା ତ ଲଛାପରଟା ଟା ନା କରିନି ବିଲକୁଲ ତମକୁ ଆସିଛି?
ନା ମୁଁ ବାକି ଯାହା ଦେଖିଥିଲି ୟୁଟ୍ୟୁବ ରେ ବାସ୍
ହଁ ହଁ କରିନି କିନ୍ତୁ ଜାଣିଛି କଣ କରିବା ବଲେ ମଇଦା ନବ। ହଁ ମଇଦା ମଇଦା ନବ। ମଇଦାରେ ଆ ତମର ଟିକେ କ୍ଷୀର ଟିକେ ଦେଇକି ମଇଦାଟାକୁ ଚକଡିବ ହେଲା। ଆଉ ପରଟା ଯେମିତି କରାହବନି ସେମିତି ଆଗା ହବ। ତାପରେ ତମେ କଣ କରିବ ସେଇଥିରେ କମ୍ ହ ନ ମାନେ ନାକୁ ବରାବର ମାନେ
ହ୍ୟାଲୋ ହାଲୋ
ହ୍ୟାଲୋ ହଁ ଅଟାରେ ଟିକେ କ୍ଷୀର ଦେଇକି ଅଳ୍ପ ଟିକେ ପିଞ୍ଚ ଅଫ୍ ସଲ୍ଟ ଟିକେ ଦେଇକି ଅ ରୁଟି ଯେମିତି ଆମର ହୁଏନି କି ସେ ଟାଇପ ର ଅଟା ଟାକୁ ଦଶଟା ତିଆରି କରିଦବ। କରିକି ଟିକେ ତାକୁ ଟିକେ ଅପ ଉପରେ ଟିକେ ବଟର ଟିକେ ଲଗେଇି ତାକୁ ରଖ ରଖିଦବ ଅଧଘଣ୍ଟା ପର୍ଯ୍ୟନ୍ତ ଅଧଘଣ୍ଟା ପଇଁଚାଳିଶ ମିନିଟ ଅଟାକୁ ରଖିଦବ ହେଲା କରିନବ ତମର ଲିଟ୍ ଯାହା କିଛି ଥିବ ଘୋଡେଇକି ହ୍ୟାଲୋ
ହଁ କୁହନ୍ତୁ।
ହଁ ରଖିଦବ ରଖିଦେଲା ପରେ କଣ କରିବ ତମେ ସେଇଟାକୁ ଟିକେ ତାର ମାନେ ଅଟା ରୁ ଟିକେ ଗୋଟେ ରୁଟି ବନେଇବା ଯେତିକି ଦରକାର ସେତିକି ଅଟା ଟିକେ ନବ ନେଇକି ତାକୁ ଟିକେ ବେଲିବ। ବେଲିଲା ପରେ କଣ କରିବା ତାକୁ ସେଇ ବେଲିକି ରହିଥିବ ଅଟା ଟା ଅନ୍ୟ ଗୋଟେ ଗିନାରେ ତମେ ଟିକେ ଡାଲଡା ଘିଅ ଆଉ ଟିକେ ତମର ଇଏ ରହିବ କଣ କର୍ଣଫ୍ଲୋର ହେଲା ତାକୁ ମିଶେଇିକି ଏରେ ପୁରା ବଳିଆ କରିକି ପାଣିଆ ଘାଣ୍ଟିକି ରଖିଥିବ ଖାଲି ସେ ଘିଅରେ ପାଣି କିଛି ପଡିବ।
ହଁ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ।
ୟୁ।
ହ୍ୟାଲୋ ହଁ ହଁ କୁହନ୍ତୁ। ହ୍ୟାଲୋ ମ୍ୟାମ୍ ନେଟୱାର୍କ ରହୁନି ଆପଣଙ୍କର। ହ୍ୟାଲୋ ନେଟୱାର୍ ରହୁନି।
ନାଇଁ ନେଟୱାର ନେଟୱର୍କ ତ ଅଛି। ମତେ କିଛି ଅସବିଧା ହୋଇପାରେନାହିଁ ନେଟୱାର୍କ ଅଛି ଫାଇଭ୍ ଜି ନେଟୱାର୍କ ଅଛି ମୋର।
ହୁଁ ସେଇଟାକୁ ସି ଇଟା ଲଗେଇଦବ ଲଗେଇକି ତାକୁ ଟିକେ ଗୋଳେଇ କରିକି ତ ଅଣ୍ଡ ସେପ କରିକି ତାକୁ ବେଲିବ। ବେଲା ପରେ ସେଇଟା କଣ ହବ ନା ପୁରା ପର୍ଦା ପର୍ଦା ହେଇକି ଆସିବ। ତାକୁ ଏ ହଁ ସେଇ ଇଏରେ ତମର ତାୱା ରେ ହଁ ତାକୁ
କେମିତି ଅଛ, ଭଲ ଅଛ। ତା ସହିତ କଣ ଖାଇବା ଭଲ ଲାଗେ ପନିର କି?
ନାଇଁ ତମର ଯାହା ଅଛି ଲାଛାପରଟାରେ ତମର ଚିକେନ କରି ରହିବ ନହେଲେ ତ ତମର ପନିର ରହିଲା ହିଁ ଭଲ ଲାଗେ ମତେ।
ହୁଁ।
ପନିର ସବଜି ତରକାରୀ ଟା ଭଲ ଲାଗେ।
ହଁ ପନିର ଟା ଭଲ ଲାଗେ ବାକି ଯେଉଁମାନେ ନନଭେଜ୍ ଖାଉଛନ୍ତି ସେମାନେ ଚିକେନ୍ ଖାଇବେ ଆଉ।
ସେମାନେ ନାଇଁ ଯୋଉମାନେ ନନଭେଜ ଖାଉଛନ୍ତି ସେମାନେ ଚିକେନ ପନିର ଖାଇବେ ଯୋଉମାନେ ଭେଜ ଖାଉଛନ୍ତି ସେମାନେ ପନିର ଖାଇବେ ବା ତମର ଅନ୍ୟ କିଛି ବି ହଁ ହଁ ଯାହା ବି କରିକି ଖାଇପାରିବ ଆଉ।
ଆଉ କଣ କଣ ଆସେ?
ଆଉ ସେ ପନିର ତରକାରୀ ତମକୁ ଆସେଇ?
ହଁ ପନିର ତରକାରୀ ମତେ ଆସେ।
ହଁ କୋହନ କେମତି କରୁଚୁ?
ପନିର ତ ଆମର ଫାଷ୍ଟ ଆମ ସାମଗ୍ରିରେ ଦରକାର ପନିର ଆଉ ଆମର କୋଉମାନେ ଆଳୁ ବି ପକଉଛନ୍ତି ଆଉ ବାକି ଆଳୁ ପକଉନାହାନ୍ତି।
ହଁ।
ଆଉ ବାକି ଆମର ରହିଲା ତେଲ ପିଆଜ ଟମାଟ ତ ଅଦା ରସୁଣ ପେଷ୍ଟ, ହଳଦୀ ଗୁଣ୍ଡ, ଲଙ୍କାଗୁଣ୍ଡ, ଧନିଆ ଗୁଣ୍ଡ ଆଉ ଗରମ ମସଲା, ଲୁଣ ଫାଷ୍ଟ ଆମେ ପନିରକୁ ଛୋଟ ଛୋଟ ସାଇଜରେ କାଟିଦେବା। ତାପରେ ହାଲକା ଭାବରେ କାଟିବା ଯେ କିନ୍ତୁ ଅଧିକ ମାନେ ଜୋରରେ କାଟିଲେ ସେ ଭାଙ୍ଗିଯିବ ଗୁଣ୍ଡ ହେଇଯିବ। ତ ସେଥିପାଇଁ ସିମ୍ପଲ ମାନେ ଧୀରେ ଧୀରେ ହିଁ କାଟିବା।
ହଁ।
ତାରେ ଫାଷ୍ଟ ଆମେ କରେଇ ବସେଇବା, ଅଦା ରସୁଣ ପେଷ୍ଟ ରଖି ଦବା, ଫାଷ୍ଟ ଆମେ ପିଆଜ ଯୋଗୁ ସୁନେଲିି ରଙ୍ଗ ହେଲା ପର୍ଯ୍ୟନ୍ତ ଭାଜିବା। ତାପରେ ଅଦା ରସୁଣ ପେଷ୍ଟ ଦେଇକି ଭାଜିବା ଟିକେ ତେଲ ଛାଡିବା ପର୍ଯ୍ୟନ୍ତ। ତାପରେ ଟମାଟୋ ଯୋଉ ପେଷ୍ଟ ରଖି ଥିବା ସେଇଟା ଦେବା ତାପରେ ହଳଦୀ ଗୁଣ୍ଡ ଲଙ୍କାଗୁଣ୍ଡ ଧନିଆ ଗୁଣ୍ଡ ମିଶାଇକି ପକାଇଦେବା ତାପରେ ଟିକେ ଭାଜିବା ତେଲଟା ଟିକେ ଛାଡ଼ିଲା ପର୍ଯ୍ୟନ୍ତ ତାପରେ ମସଲା ଭାବେ ଭଲ ଭାବରେ ଟିକେ ହୋଇଗଲା ପରେ ତାପରେ ଧୀରେ ଧୀରେ ପାଣି ଦବା ତାପରେ ଆମେ ଯେହେତୁ ଗ୍ରେଭି କରିବା ଝୋଳ ତ ଅଧିକ କରିବାନି ତାପରେ ପାଣି ଦେବା ଏଇ ସରି ପନିର ଦେବା ତାପରେ ଆମେ ଆଳୁ ଦେବା ତାପରେ ଧନିଆ ପତ୍ର ଉପରେ ପକେଇକରି ଆମର ପନିର ମସଲା ଯାହାଥିବ ସେଇ ଦୁଇଟା ପକେଇକିରି ଟିକ ବସେଇଦେବା ଆଉ ଦଶ ପନ୍ଦର ମିନିଟ୍ ଆଉ ହ୍ୟାଲୋ ହ୍ୟାଲୋ ହ୍ୟାଲୋ ହ୍ୟାଲୋ ହ୍ୟାଲୋ ହ୍ୟାଲୋ ହ୍ୟାଲୋ ହ୍ୟାଲୋ ମ୍ୟାମ ହ୍ୟାଲୋ ହ୍ୟାଲୋ ହ୍ୟାଲୋ ହ୍ୟାଲୋ ହ୍ୟାଲୋ ମ୍ୟାମ୍ ହ୍ୟାଲୋ ହ୍ୟାଲୋ ହ୍ୟାଲୋ ହ୍ୟାଲୋ ହ୍ୟାଲୋ ହଁ